ହ୍ୟାଲୋ।
ହଁ ହ୍ୟାଲୋ।
ହଁ ଭାଇ କଣ କରୁଛନ୍ତି?
ଭାଇ ବର୍ତ୍ତମାନ ଟିକେ ବସିଥିଲି ଆଉ।
ଓହୋ ଆଉ ଖାଇଲେଣି?
ହଁ ଭାଇ ଖାଇବା ସରିଲାଣି ଆଉ ସେପଟେ କଣ ଆପଣ କଣ କରୁଛନ୍ତି?
ମୁଁ ଏବେ ଖାଇକି ଦଶଟା ଉପରକୁ ଆସିଲି ଆସିକି ତ ଆପଣଙ୍କୁ ମୁ ମେସେଜ କରିଛି ଆଉ।
ବଢ଼ିଆ ବହୁତ ବଢ଼ଆ।
ଆଉ ଆପଣଙ୍କ ଅଞ୍ଚଳରେ କେମିତି ପାଣିପାଗ ଅଛି ଏବେ?
ଏ ବହୁତ ବଢିଆ ପାଣିପାଗ ଅଛି ଖରା କମ ଅଛି।
ହ
ଆଉ କ୍ଲାଇମେଟ ବଢିଆ ଅଛି ଗରମ ଜମା ଲାଗୁନି ପୁରା କମ୍ଫର୍ଟେବଲ ପାଗ ଅଛି। ସେପଟେ କେମିତି କଣ ପାଇବ?
ହ ବଢିଆ ପାଣିପାଗ ହେଲେ ଏଠି ପୁର ହେଲାଣି କି। ଦିନ ହେଲାଣି ପୁରା ଗରମ ମାନେ ଅସହ୍ୟ ଗରମ ହଉଛି ଏଠି ଆଉ କହିଲେ ନ ସରେ। ଆଜି ଏବେ ଟିକେ ଏ ଅଧଘଣ୍ଟା ପୂର୍ବରୁ ଟିକେ ପାଣିପାଗ ଟିକେ ମାନେ ଏତେ ଖରା ନାଇଁ କିଛି ନହିଁ ବର୍ଷା ବୋଧେ ହେଇପାରେ ସେ ଜଣେ ମେଘ ଟିକେ ଟିକେ ହେଇଛି ସେମିତି ପାଗ ହେଇଛି ଖରା ବି ହଉନିଁ ଏବେ ଭଲ ଲାଗୁଛି ଟିକେ ଆଉ।
ନିଶ୍ଚିତ ଭାବରେ ମାନେ ଆ ଯଦି ଆମେ ତୁଳନା କରିବା ଗୋଟେ ଦଶ ଦିନ ପୂର୍ବର ପାଗ ଏବେର ପାଗ ନିଶ୍ଚିତ ଏବେର ପାଗ ଆମକୁ ବଢିଆ ଲାଗୁଛି।
ହ ହୁଁ ହୁଁ ଆପଣଙ୍କ ଅଞ୍ଚଳ ମୌସୁମୀ ପଳେଇ ଆସିଲାଣି ବୋଧେ ମାନେ ତାର ପ୍ରଭାବ ଟା ଧୀରେ ଧୀରେ ଆସୁଛି ଆଉ।
ହଁ ତାର ପ୍ରଭାବ ଟା ଧୀରେ ଧୀରେ ଆସୁଛି ଆଉ ମାନେ ଖରା ଦିନ ବୋଲି ଆଉ କିଛି ନାହିଁ ଏପଟେ। ଟିକେ ଗରମ ହଉଛି କିନ୍ତୁ ତଥାପି ଆମେ ପୁରା ଟ୍ରା୍ନଜିଟ ହେଇଗଲୁଣି ପାଖାପାଖି ବର୍ଷା ଦିନ ଆଡକୁ ମୁହାଁ ହେଇଗୁଣି
ଓ ହଉ ନାଇଁ ନା ଆମେ ଏବେ ଯାଇ ଆମ ଅଞ୍ଚଳରେ ଏବେ ଯାଇ ଖରା ମାନେ ଖରା ମାସ ଚାଲିଛି ବୋଲି ଭାବିପାର ଆଉ
ହା ହା ହା ହା
ମାନେ ବର୍ଷାରେ ତ ମାନେ ମଝିରେ ମଝିରେ ହେଲା ତିନି ଚାରି ଚାରି ପାଞ୍ଚ ଦିନ ଆଗରୁ ମାନେ ପୁରା ମେଘ ମେଘ ହେଇକି ପୁରା ଏକାଥରେ କଳା ହେଇକି ମେଘ ଆସିଥାଏ ବଟ ବର୍ଷା କିଛି ନାହିଁ ଦି ତିନ ମେନ୍ ଖାଲି ଟିକେ ଟିକେ ବର୍ଷା ହେଇଯିବ ଆଉ ତାପରେ କିଛି ନାହିଁ ସେମିତି ପାଗ ଟିକେ ଭଲ। ଥିଲା ହେଲେ ବି ତିରିଶ ଏକତିରିଶ ଡିଗ୍ରୀ ଖଣ୍ଡେ ଥିଲା। ଭଲ ପାଣିପାଗ ଥିଲା କିନ୍ତୁ ଏବେ ଆଉଥରେ ଖରା ଚାରି ପାଞ୍ଚ ଦିନ ହେଲାଣି ଆରମ୍ଭ ହେଇଗଲାଣି।
ହଁ ଏପଟେ ଖରା ନାହିଁ କିନ୍ତୁ ଗରମ ଟା ଅଛି। ଆଉ
ଆଚ୍ଛା ଆଚ୍ଛା
କିନ୍ତୁ ଧିରେ ଧୀରେ ଆମେ ଆପଣଙ୍କ ତୁଳନା ଟିକେ ଭଲ ଥିବୁ ଆପଣଙ୍କ କଥାରୁ ଯାହା ଜଣାପଡୁଛି।
ହଁ ନାଇଁ ନାଇଁ ଏପଟେ ତ ରହି ହଉନହିଁ ମାନେ ମାନେ ଗରମକୁୁ ପୁରା ଆଉ ଦେହ ସାରା ପୁର ମାନେ ବାହାରକୁ ଯିବା ପାଇଁ ବି ଇଚ୍ଛା ଲାଗୁନି ଏମିତି ଗରମ ଲାଗୁଛି ହେ ହେ
ଆଉ ଦେଶୀ ଆମ୍ବ ବି ସରିବାକୁ ଲାଗିଲାଣି।
ହଁ ଋତୁ ତ ମାନେ ମାନେ ଇଏରେ ପରିବର୍ତ୍ତନ ହେଇ ସାରିଲାଣି ଖାଲି ବର୍ଷା ହବାର ବାକି ଅଛି ଆମ୍ବ ଫାମ୍ବ ତ ସରିଗଲାଣି ଖରା ମାସ। ତ ପୁରା ଶେଷ ଆଡକୁ ହେଲାଣି ଆମ୍ବ ବି ସରିଗଲାଣି ପୁରା
କିନ୍ତୁ ମୁଁ ଗୋଟେ ଜିନିଷ ମୁଁ ଗୋଟେ ମାନେ ନିଜେ ମାନେ ଦେଖିଛି ଯେ ଆ ଆଗରୁ ଯେମିତି ଆମକୁ କୋଳି ପସନ୍ଦ ଥିଲା ଜାମୁ କୋଳି ଖଜୁରୀ କୋଳି ବର କୋଳି କାଇଁ ଏବେ ଟିକେ ଟଏ କାଇ ସେତିକି ଆଉ ତାଙ୍କ ପ୍ରତି ଆଉ ଆଗ୍ରହ କାଇଁ କମିଗଲାଣି ଲାଗୁଛି।
ହଁ ସେଇଟା ବି ସତ କଥା ଏବେ କୋଳି ଫୋଳି ଟିକେ ବି ମାନେ ଏବେ ପ୍ରଥମ କଥା ହଉଛି ଗଛ ବି ନାହିଁ ଏତେ କି ଯାହା ହଉଛି ମାନେ କୋଳି ଭଳି ସବୁ ଯୋଉ ମାନେ ଉ ବିଭିନ୍ନ ପ୍ରକାର ଔଷଧ ମିଶେଇକି ତାକୁ ପଚେଇ ଏଇ କରେ
ହଁ ସେଇଟା ଗୋଟେ ବଡ ଭୁଲ କରୁଛନ୍ତି।
ମାନେ ମାନେ ଆମ ଯୋଉ ମାନେ ପ୍ରାକୃତିକ ଯୋଉ ମାନେ ସ୍ଵାଦ ଟା ପାଇଥାନ୍ତୁ। ସେ ସାତଟା ଆଉ ପାଇପାରୁନୁ ଆଉ
ହଁ ହଁ ହଁ
ଆଉ
ପ୍ରଚୁର ପରିମାଣରେ ଥିଲେ ବି ଆଗ୍ରହଟା ଥିଲା।
ହଁ
ଏବେ ଅଛି ପୁଣି ମେଡିସିନ ବଚା ଅଛି
ସେଇଟା ତ ସତ କଥା ଆଉ
ହଁ ସେଇଟା ଟିକେ ଆମକୁ ଭାରି ଦୁଃଖ ଲାଗୁଛି।
ହୁଁ ରେ ହ୍ରାସ ବି ହେଲାଣି ମାନେ ବିଭିନ୍ନ ପ୍ରକାର ଆଗରୁ ତ ବହୁତ ସାରା ଫଳ ହଉଥିଲା ବି ଗଛ ପଛ। ତ କଟାକଟି ହେଇକି ବି ପୁରା ମାନେ ଆଉ କାହିଁ ଫଳମୂଳ। ତେ ସ୍ୱାଦ ବି ଲାଗୁନାହିଁ
ହୁଁ ହୁଁ ଆଉ ଗୋଟେ କଥା ଆମେ ତ ନିଜ ଜୀବନରେ ନିଜ କାମରେ ବ୍ୟସ୍ତ ରହୁଛେ ତଥାପି ମୁଁ ଆଶା କରୁଛି ଆପଣ କିଛି ଗୋଟେ ଖେଳରେ ଲିପ୍ତଥିବେ ବୋଧେ ମଁ ଖେଳ ଖ
ଅ ହଁ ମାନେ ଆଗରୁ ତ ଟିକେ ଖେଳରେ ଲିପ୍ତ ଥିଲି ବହୁତ ଏବେ ବି ମାନେ ଦେଖା ଦେଖିରେ ହଉଛି ମାନେ ଖେ ତ ଟାଇମ ସମୟ ଟିକେ ଅଭାବ ପାଇଁ ଟିକେ ଖେଳ ବୁଲ ହେଇପାରୁନି ତ ତା ମାନେ ଟିଭିରେ ଦେଖି ଦଉଛୁ ଟିକେ ସେତିକି ଖୁସି ହବାକୁ ପଡୁଛି ଆଉ
ହଉ ହଉ ମାନେ ଟିକେ ଯାହା ହେଲେବି ନିଜେ ଆଉ ଏ କରି ହଉନି ଖେଳରେ ନାଇଁ କିନ୍ତୁ ମନରେ ଆଗ୍ରହଟା ବହୁତ ଥାଇପାରେ
ହଁ ବହୁତ ବହୁତ ଖେ ମାନେ ଯୋଉଠି ଖେଳ ହଉଛି ମାନେ ରାସ୍ତାରେ ଗଲାବେଳେ ବି ଯୋଉଠି କ୍ରିକେଟ ଫିକେଟ ହଉ କ୍ରିକେଟ ଟିକେ ପ୍ରିୟ ମୋର ତ ସେଠି ଯାଇକି ମାନେ ଖରା ହଉ କି ବର୍ଷା ହଉ ଟିକେ ମାନେ ଆଖିଟା ଲାଖୀ ଯାଉଛି ରହି ହେଇ ଯାଉଛି ପାଞ୍ଚ ଦଶ ମିନିଟ୍ ଟିକେ
ଆଟଲିଷ୍ଟ ଆମେ ନିଜେ ତ ଖେଳି ପାରିଲନି ଟିକେ ଖେଳ ଦେଖିଦବା
ହଁ ସେଇ ଖୁସିଟା ରହିଯାଉଛି ଆଉ
ଆଉ ଏବେ ସମୟ
ଖେଳ ହେଇଛି ଆଗରୁ
ହଁ ନା ଏବେ ସମୟ ମିଳିଲେ ଆପଣ ଖେଳିବେ ନା ଇଛା କରିବେ ନା
ହଁ ହଁ ହଁ ଜରୁର ଜରୁର ଖେଳିବି ଏବେ ଯଦି ମାନେ ସମୟ ମିଳେ ମାନେ ଆଜିକାଲି ତ ବହୁତ ବ୍ୟସ୍ତ ବହୁଳ ଜୀବନ ଭିତରେ ଆଉ କୁଆଡେ ସମୟ ମିଳିପାରୁଛି ହେଲେ ବି ଯଦି ଭାଗ୍ୟରେ ଥିବ ସବୁ ମିଳେ ତ ମାନେ ଖେଳିବାକୁ ବହୁତ ଇଛା
ନାଇଁ କ୍ରିକେଟ ଗୋଟେ ଏଭଳି ଖେଳ ମାନେ ସେଇଟା ଗୋଟେ ଜୀବନର ଅଂଶ କହିଲେ ଭୁଲ ହବନି ନାଇଁ କି
ହଁ ହଁ ହଁ ସତ କଥା କହିଲି ପ୍ରକୃତ ସତକଥା କହିଲି
ହଁ ଆଉ ଆପଣଙ୍କୁ ତାଠୁ ଭଲ ରିଫ୍ରେସମେଣ୍ଟ କିଏ ଦେଇପାରିବନି ବୋଧେ
ନା ନା ନା ସେଇ ଯୋଉ ଘଣ୍ଟେ ଦି ଘଣ୍ଟା ଭିତରେ ଦେଲେ ପୁରା ମାନେ ଦିନର ପୁରା ଟାଇଟନେସ୍ ଟା ପଳେଇବ ଆପଣଙ୍କୁ
ହ ହ ନା ନିହାତି ଭାବରେ ମୁଁ ବି କ୍ରିକେଟ ଖେଳାଳି ଆଉ ମୁଁ ଟିକେ ଅଧିକ ବର୍ତ୍ତମାନ ଯେହେତୁ କ୍ରିକେଟ ଖେଲି ହଉନିି ମୁଁ ବ୍ୟାଡମିଣ୍ଟନ ଟିକେ ଖେଳା ଖେଳି ଆରଭ କରୁଛି।
ହଁ ହଁ ବେଡମିଣ୍ଟନ ତ ମାନେ ଏବେ ତ ବର୍ଷା ଋତୁରେ ଏତେ ଖେଳୁନଥିବେ ବୋଧେ ଶୀତ ଋତୁରେ ତ ବହୁତ ବ୍ୟାଡମିଣ୍ଟନ ରାତିରେ ତ ବହୁତ ଭଲ ଲାଗେ
ବହୁତ ବଢିଆ ଲାଗେ। ଆମ ଅଞ୍ଚଳରେ ଇନଣ୍ଡୋରର ବ୍ୟବସ୍ଥା ଟିକେ ରହିଛି।
ଅ ହେଲେ କିଛି ଅସୁବିଧା ନାହିଁ ଖରା ବର୍ଷା କିଛି ଟେନସନ ନାହିଁ ଆପଣଙ୍କ ଅସୁବିଧା କିଛି ନାହିଁ
ଅସୁବିଧା ନାହିଁ ତେଣୁକରି ସେଇଟା ଯେହେତୁ ଚାଲିଛି ଗୋଟେ ସବୁ ରଖା ହେଇଛି ମୁଁ ସେଇଥିାଇଁ ଯୋଉଠି ବି ଖେଳ ପ୍ରେମୀ ଭାଇମାନାନଙ୍କୁ ଦେଖେ କି ଯାହାକୁ ବି ଦେଖେ ମୁଁ ବେଳେ ବଳେ ଦୁଃଖ ବି କରେ ଯେ ସମସ୍ତେ ସୁଯୋଗ ପାଉନାହାନ୍ତି
ଆ ନାଇଁ କଣ କର ଆଜିକାଲି ତ ମାନେ ବ୍ୟସ୍ତ ବେସ୍ତ ବୋହୁଲ ଜୀବନରେ ଯିଏ ମାନେ କାମକୁ ଗଲା କିଏ କଣ ବ୍ୟସ୍ତ ଅଛନ୍ତି ଆଉ ଆ ଖେଳିବାକୁ ଟାଇମ ମିଳୁନାହିଁ କାହା ପାଇଁ
କିନ୍ତୁ ଭାଇ ଆମେ ଚେଷ୍ଟା କରିବା କେମିତି କଣ ଗୋଟେ ଖେଳିବା ହେଲା ମାନେ ଆରାମଭ ମାନେ
ମାନେ ମସ୍ତିଷ୍କ ଟା ଟିକେ ମାନେ ମୁକ୍ତ ହେଇପାରିବ ଏମିତି ସମସ୍ୟା ମାନେ ଯାହାବି ମାନେ ଆଁ ଲାଇଫରେ ଚାଲିଛି ଯାହାବି
ସେଠିକ ଭଲ
ବଢିଆ ଲାଗେ ଖେଳ ଗୋଟେ ଏତେ ସୁନ୍ଦର ଲାଗେ ସେ ଯୋଉ ପଡିଆର ଯୋଉ ସେ ଋତୁ ଆପଣ କହିଲା ଭେଳିଆ ଦେଢ ଘଣ୍ଟା ଏତେ ଖୁସି ଲାଗେ ବି ପି ସୁଗର ଡାଇବେଟିସ୍ ସବୁ କ୍ଲିୟର ହେଇଯାଇଛି
ସବୁ ସବୁ ସବୁ ମାନ ମାନେଁ ଆମେ ବି ବହୁତ ମାନେ ଖେଳିଲା ଟା ବଳେ କେତେବେଳେ ଖେଳୁଥିଲୁ ସାଙ୍ଗ ମଷ ତ ସେତେବେଳେ ବି ବୁଢା ବୁଢା ଯ ବୃଦ୍ଧ ଥାନ୍ତି ସେମାନେ ବି ଆସିକି ମାନେ କେତେବେଳେ କ ଉପରହଳା ତ ଚାଲନ୍ତି ସେମାନେ ଟିକେ ତ ଚାଲି ଚାଲଲି ବି ସେ ସାଇଡରେ ଆସିକି ମାନେ ଅ ପାଶରେ ଆସିକି ବସିକି ସେମାନେ ବି ଦେଖନ୍ତି ଆ ତାଙ୍କୁ ବି ବହୁତ ମଜା ଲାଗେ ସେମିତି କୁହ ଗୋଟେ ଦିଟା ବଲ ଆମକୁ ବି ଟିକେ ଖେଳ ତାଙ୍କୁ ବି ମଧ୍ୟ ଲାଗେ ଟିକେ ମାନେ ବହୁତ ବି ଆ ସେମାନେ ବି ଖେଳି ନାହାନ୍ତି ନା
ଏଇଟା ଗୋଟେ ବହୁତ ବଢିଆ କଥା କହିଲେ ଏଇଟା ବି ଆମ ସହିତ ଘଟିଛି କିନ୍ତୁ ବର୍ତ୍ତମାନର ନୂଆ ଜେନେରେସନ ରେ ଏଇ ଜିନିଷ ମୁଁ ଦେଖିପାରୁିଲିନି
ହଁ ସେଇଟା ବି ସତ କଥା ସେମାନେ ଟିକେ ମାନେ ଟିକେ ଭଲସେ ଏତେ ମାନେ ବ୍ୟବହାର ଜାଣି ପାରୁନାହାନ୍ତି ଆଜିକାଲି ମାନେ ବୃଦ୍ଧ ଲୋକଙ୍କୁ
ପୁର ପୁରା ପୁର ପୁର ପୁର କାହିଁକି ନା ମୁଁ ଜାଣିଛି ଆମ ସାଙ୍ଗେ ଆମ କକା ଆମ ବଡା ବାପା ଏମାନେ ସବୁ ଖେଳନ୍ତି ଆସିବି ଆଉ ଆପଣ ନ ଖେଳିଲେ ବି ସେମାନେ ଗୋଟେ ବସିକି ଦେଖୁଥିବେ ଆଉ ଗୋଟେ୍ର କରିବେ ଗୋଟେ ସେଇଟା ମଜା ଲାଗେ
ହଁ ନାଇଁ ତାଙ୍କର ମାନେ କ୍ରିକେଟ ପ୍ରେମ ଟିକେ ମାନେ ତାଙ୍କେ ନିଜେ ନିଜେ ହସୁଥିବେ ଦେ ହଁ ଏଇଟା ଖେଳିଲ ଭଲ ସେଇଟା ଖେଳିଲେ ଭଲ ସେଇଟା ଟିକେ ଭଲ ଲାଗେ ଆଉ
ହଁ ସେ ଜଣଙ୍କୁ ପାର୍ସିଆ ସପୋର୍ଟ କରିବେ ଇଏ ଭଲ ଖେଳିବ
ହଁ ସେଇଟା ଟିକେ ମଜା ମାନେ ଖେଳର ଟିକେ ଆଗ୍ରହ ପ୍ରକାଶ ହୁଏ ସେଇଟା ଟିକେ ମାନେ ହଁ ତୁ ମାରି ପାରିବୁନି କି ତୁ ହଁ
ୁମା ଚାକୁଡିୀ ବଂ ଦିଅ
ହଁ କଣେ ମ
ବହୁତ ବା ବହୁତ ବରାା ମାନେ ଆମେ ଚାହିଁଲେ ଆମେ ଟିକେ ଟିକେ ମୋବାଇଲକୁୁ ଆଭୋଡ କରିକି ନୂଆ ଜେନେରେସନ ପିଲା ଗୁଡାକୁ ଟିକେ ଆ କରିବେ ଆଉ ଗୋଟେ ଆଉ ଗୋଟେ ଭାଇ ମୁଁ ମୁଁ ଗୋଟେ ମାନେ ନିଜେ ଦେଖିଛି ଯେ ଯୋଉମାନେ ପାଖାପାଖି ନାଇଣ୍ଟିସ୍ ଛୁଆ ହୁଅନ୍ତୁ ମାନେ ଦୁଇ ହଜାର ଦୁଇ ହଜାର ଦୁଇ ହଜାର ଏକ ପୂର୍ବରୁ ଯୋଉମାନେ ଜନ୍ମ ହେଇଛନ୍ତି
ହଁ
କାଇହିଁ ତାଙ୍କର ବିଶେଷ ରୂପରେ ମୋବାଇଲ ରୁଚି ଟିକେ ଏତେ ନାହିଁ ମୁଁ ଭାବେ
ହଁ ଏତେ ତ ନାହିଁ ଦି ହଜାର ମସିହା ପର ମାନେ ଯୋଉ ନୂଆ ପିଢିର ଆସୁଛନ୍ତି ସବୁ ଅ ପିଲା ଯାକ ସେମାନଙ୍କ ଟିକେ ଟିକେ ଅଧିକ ଆଗ୍ରହ ସେ ମୋବାଇଲ ଫୋବାଇଲ
ହଁ କାହିଁକନା ସେମାନେ ଅଲରେଡ଼ି କ୍ରିକେଟ୍ ଫିକେଟ୍ ଖେଳିକି ଆସିଛନ୍ତି ସେମାନେ
ହଁ ସେମାନେେ ଛୋଟ ବେଳୁ ମାନେ ତାଙ୍କ ବାପା ମା ପୁରା ମାନେ ମାନେ ପୁରା ବ୍ୟାଟିଂ କିଟ୍ ବୋଲିଂ କିଟ୍ ଦେଇକି ତାଙ୍କୁ ପୁରା ମାନେ ପୁରା କୋଚିଂ ଫୋଚିଂ ଦେଇକି ବି ତାଙ୍କୁ ଭଲସ ରହିଛନ୍ତି
ଠିକ ଠିକ ଠିକ ଠ ଠ
କୋଉଠି ମିଳଥିଲା କେତେବେଳେ ଆମେ ଛୋଆ ବେଟ ରେ ଖେଳୁ ଥିଲ ଜଣଙ୍କର ବଲ ଜଣଙ୍କର ବଟ ଜଣଙ୍କର ିକେଟ ତ ମଦା ଗୋଟେ ଅଲଗ ପ୍ରକାର
ହଁ ସେଇ ତା ଘରକୁ ଯାଇକି ଡାକିବାକୁ ପଡିବ ସିଏ ବେଟ୍ ଧରିକି ଆଇିବ ୱିକେଟ ଧରିକି ଆଇିବଁ
ସେ ମଜା ଗୋଟେ ଅଲଗା ଏବେ ମାନେ ଏବେ ସେ ଦେଖିବାକୁ ଆଉ ମିଳୁନି ସେମିତି କିଛି
ହଁ ଏବେ ବେଟ ଅଧିକ କିନ୍ତୁ କ୍ରୀଡ଼ାାବିତ ନାହାନ୍ତି
ହଁ ମାନେ ପଡିଆ ଖାଲି ପଡିଆ ଖଲେ ଖାଲି ପଡୁଛି ବ ଲୋକ ବୁଲୁଛନ୍ତି କର ବଟ ଖେଳ ଫେଳ ଏତେ ଆଉ କାହିଁ ଲୋକ ପିଲା ବି ଖେଳୁନାହାନ୍ତି ଆଉ ତା ଟ ଲାଗ୍ର ଟିକେ ମାନେ କମିଗଲାଣି ଆଉ
କିନ୍ତୁ ମୁଁ ଦେଖିଛି ଆମର ଯୋଉ ପାଖାପାଖି ପଚିଶ ରୁ ପଇଁତିରିଶ ବର୍ଷ ଭିତରେ ଯୋଉ ଆମର ଭାଇମାନୋନ ଅଛନ୍ତି
ହଁ
ଏବେ ବି ନ ଖେଲେ ଗାଁ ଗଳରେ ଟୁର୍ଣ୍ଣାମେଣ୍ଟ ଅର୍ଗାନାଇଜ କରିବା ଖେଳରେ ଲିପ୍ତ ରହିବା ଆଉ ଜୁନିୟର ମାନଙ୍କୁ ବଲ ବେଟ ଦବା ଏସବୁ କାମ ଚାଲିଛି କ
ହଁ ହଁ ହଁ ହଁ ସେଇଟା କରିବା କଥାଚୁଆଲି କାହିଁକି ନା ପିଲା ତ ଖେଳୁନାହାନ୍ତି ନା
ହଁ କେ ବହୁତ ବହୁତ ଧନ୍ୟବାଦ ବହୁତ ବହୁତ ଧନ୍ୟବାଦ ଭାଇ ମୁଁ ନିଶ୍ଚିତ ଆପଣଙ୍କୁ ଅଳ୍ପ ସମୟରେ ଆଉ ଥରେ ଯୋଗାଯୋଗ କରିବି
ହଉ ଠିକ ଅଛି ଭ ଧନ୍ୟବାଦ ଆପଣଙ୍କ ସହିତ କଥା ହେଇକି ଖୁସି ଲାଗିଲା ଧନ୍ୟବାଦ ପୁରୁଣା ସ୍ମୃତି ଟା ଫେରିଆସିଲା ଟିକେ ଟିକେ ଭଲ ଲାଗିଲା ହ ଧନ୍ୟବାଦ ରଖୁଛି ଭାଇ